ହଁ। ଶୁଣି ପାରୁଛନ୍ତି ମୋ ଭୟ ମୋ କ
ଆଜ୍ଞା ଆଜ୍ଞା ଶୁଣିପାରୁଛି। କୁହନ୍ତୁ?
ସେତେବେଳେ ମୁଁ ଆପଣଙ୍କୁ ଡାକୁଥିଲି ହେଲେ ଆପଣ ଶୁଣିଲେନି। ଆଉ ଆପେ ଆପେ କଟିଗଲା।
ଓହୋ ବୋଧେ ମାନେ କଣ କହିବେ ଯ କୁହନ୍ତି ଟାୱାର ସେଇଟା ବୋଧେ ଆସୁନଥିଲା ଆଉ।
ହୁଁ ସେଇଆା ହେଇଥିବ ବୋଧେ? ଆଉ କଣ କହୁଛନ୍ତି?
ଆଉ ତମକୁ କୋଉ ପର୍ବ ଟା ସବୁଠାରୁ ଭଲ ଲାଗେ? ହୁଁ।
ଆମର ତ ଝିଅମାନଙ୍କର ସବୁ ପର୍ବ, ଆମର ସବୁ ପର୍ବରେ ଆମେ ନୂଆ ଡ୍ରେସ୍ ପିନ୍ଧିଲେ ଆମକୁ ଖୁସି, ଅ ସବୁଠୁ ବେଶୀ ଖୁସି ଲାଗେ ରଜ
ରଜ
କୁମାର ପୂର୍ଣ୍ଣିମା
ହଁ।
ଆଉ ଅଷ୍ଟମୀ, ଜ୍ୟେଷ୍ଠ ପୂର୍ଣ୍ଣିମା, ଗଣେଶ ପୂଜା, ସରସ୍ଵତୀ ପୂଜା
ମୁଁ ବାପାଙ୍କୁ କହିକି ଆଇଛି, ବାପା ଶୋଇଲା ବେଳକୁ ବନ୍ଦ କରିବେ। ସେ ଖାଇ ନଥିଲେ, ଏଇନାକେ ଆଇଲି ମୁଁ ଦେଇକି ଆଇଲି ଖାଇଆକୁ। ଆଉ ଆପଣ ଟିକେ କଥା ହେଇକି, ସେଇଠି ବାପାଙ୍କୁ କହିଦେବେ କି? ମଟରଟା ବନ୍ଦ କରିଆକୁ। ବାପା ଶୋଇନଥିବେ, ଖାଉଥିବେ ମୁଁ ଖାଇବାକୁ ଦେଇକି ଆଇଛି ଖାଉଥିବେ।
ହଉ ହଉ କହିଦେବି।
ହଉ ସେଇଠି ଆପଣ ଟିକେ କହିଦିଅନ୍ତୁ ଆଉ।
ହଉ ଠିକ୍ ଅଛି।
ଆପଣ କଣ କବାଟ ଦେଇ ଶୋଇସାଇଲେଣି?
ଉଁ ଆଉ କଣ କୁହନ୍ତୁ?
କହିଦେଲେ?
ହଁ। କହିଦେଲେ, ଏବେ ଶୋଇନଥିଲେ ବାହାରଥିଲେ।
ଆଉ ଯିବା ପାଇଁ ସବୁ ଅ ମାନେ ଇଏ କରିଦେଇଚନ୍ତି, ସବୁ ସଜାଡ଼ୁ ସୁଜୁଡି ରଖ ଦେଇଛନ୍ତି?
ହଁ ଯିବା ପାଇଁ ସବୁ ଜିନିଷପତ୍ର ସଜାଡ଼ି ତ ଦେଇଛି।
ହଁ ଆଉ ଆଉ କିଛି ବାକି ରଖିନାହାନ୍ତି ତ?
ହୁଁ ବଡି ଆଚାର ରଖିବି ନେଇକି ସେଠି।
ବଡ଼ି ଆଚାର
ହୁଁ।
ଭଜା ବଡି ନଉଚନ୍ତି ନା କଞ୍ଚା ବଡି?
ଭଜା ନେଇଯିବା ଆଉ ସୁବିଧା ହବ।
ହଁ। ରିଙ୍କି ବା କହିଲେ ବାପାଙ୍କୁ।
ହୁଁ।
ଆଉ କଣ କହୁଥିଲି ମ? ଆଉ ସବୁ ନେଇଚନ୍ତି ତ ମନକରି, ନହେଲେ ପୁଣି ହଇରାଣ ପଡିଯିବେ। ଆଉ କିଛି ବାକି ନାହିଁ ତ?
ନାଇଁ ନାଇଁ ସବୁ ତ ରଖିଛି, ହେଲେ ବ୍ୟାଗ୍ ହବ କି ନା ନାଇଁ ନବା ପାଇଁକା? ପୁଣି ମୁଣା।
ହଁ ମୋ ପାଖରେ ଅଛି ଶାଶୁମା ଦେଇଥିଲେ ଗୋଟେ ବ୍ୟାଗ୍। ଯଦି ଆବଶ୍ୟକ ପଡେ, ତାହେଲେ ନେଇକି ର ପୁରେଇବା ଆଉ। ହେଲା
ନାଇଁ ନାଇଁ ଜିନଷପତ୍ର କିଛି ଅଧେ ଘରେ ରଖିଦେବି କିନ୍ତୁ ଆଉ ବ୍ୟାଗ ନେଇପାରିବିନି।
ଓହୋ ନେଇକି ଗଲା ବେଳେ ହଇରାଣ ହେଇଯିବେ ନାଇଁ କି?
ହୁଁ। ବହିପତ୍ର ଗୁଡାକ ଅଧିକା ହେଇଯାଉଚି ତ ସେଥିପାଇଁ। ଆ-ଆଜ୍ଞା ହଁ ଧନ ଆସୁନି। ଆସି ନେଇଁ ପା।
ହଁ ଭଣଜା ମୋର ଏପର୍ଯ୍ୟନ୍ତ ଆସିନାହାନ୍ତି ଘରକୁ। ଏତେ ରାତି ପର୍ଯ୍ୟନ୍ତ ବାହାରେ ରହୁଚନ୍ତି ନା। ହୋଉ ରୁହନ୍ତୁ ଆଉ। ଏଗାରଟା ହବଣି ଏଗାରଟା ହେଇଯିବଣି।
ହଁ ପରା।
ରା ହଁ ଏଗାରଟା ହେଲାଣି ପା। ଆଚ୍ଛା। ଆଉ କଣ କରିବା ଆଉ ଶୋଇପଡିବା ଆଜି ଆଉ କାଲି ଆପଣ ତ ପହରଦିନ ପଳେଇବେ କାଲି ଟିକେ ସମୟ ଦେବେ ଆମେ ଆଉ ଟିକେ କଥାହବା କାଲି। କଁ ହୋଉଚନ୍ତି?
କେତେବେଳା
ଆମେ କାଲି ଯେମିତି ପାଞ୍ଚ ଥର ଖଣ୍ଡେ କଥା ହବା।
ହଁ ହଁ। ଆ ଆମେ ଏବେ ଯୋଉ କଥା ହୋଉଚେ
ହଁ।
ସେ କଣ ସାଙ୍ଗେ ସାଙ୍ଗେ ସେଠି ପଇସା ଦେଖେଇବ?
ହଁ ଆମେ ନିଶ୍ଚୟ ଏଇନା ଟିକେ ତାକୁ ଯାଞ୍ଚ କରିବା କରିକି ଶୋଇବା ଆଉ। ଦେଖିବା ଆମର ଏଇ ଏତି ଏମିତି ଯୋଉ ମାନେ ସାଧାରଣ ବାର୍ତ୍ତା ବେଳା ପରେ ଆମକୁ କଣ ଆମର ପ୍ରାଥ୍ୟ ମିଳୁଛି। ହେଲା ସାଧାରଣ ବାର୍ତ୍ତାଳା ପରେ କେତେ କଣ ପ୍ରାପ୍ୟ ଆମକୁ ମିଳୁଚି ଆମେ ଟିକେ ଦେଖିବା।
ଠିକ ଅଛି।
ଠିକ ଅଛି।
ଆଉ ଘରେ ସମସ୍ତେ ଖାଇପିଇ ଶୋଇଲେଣି?
ହଁ କହିଲେ?
ମୁଁ କହିଲି ଘରେ ସମସ୍ତେ ଖାଇ ପିଇକି ଶୋଇଲେଣି?
ହଁ ସମସ୍ତେ ଶୋଇସାଇଲେଣି ମୁଁ ଏବେ ଆଉ ମଜାମଜି କରିକି ବାସନ ଆଜି ପୁରା ବୋହୁତ ହେଇଯାଇଥିଲା ବୋହୁତ ବାସନ। ପୁରା ମାଜିକି ଓଦା ହେଇଗଲି ହେଠୁ ପୋଷାକଟି ବଦଳେଇଲି ବଦଳେଇକି ଶୋଇକି ଟିକେ ଭାବିଲି ନାଇଁ ଟିକେ ଆପଣଙ୍କ ସହିତ କଥା ହେଇଯାଏ ଆଉ।
ଭଲ କରଚ।
ହଁ। ଏତେ କଷ୍ଟ ଭିତରେ ବି ପୁଣି କିଛି ଅଛି ଦାୟିତ୍ଵ ଗୋଟା
ଇରୁ ହେଲେ ଆ ଆପଣ ଏତେ କାମ କରୁଥିଲେ ଦେଖିକି ମୁଁ ଭାବିଲି ନାଇଁ ସେ ଶୋଇପଡନ୍ତୁ ମୁଁ ବି ଶୋଇପଡେ।
ନା ନା ମୁଁ ଶୋଇଲା ବେଳେ ଭାବିଲି ନାଇଁ ଏ ଯେ ଜାହା ହେଲେ ବି ଗୋଟା ଆମର କଣ ସ୍ତ୍ରୀ ଗୋଟା ଥାଏ ଅର୍ଥର ସବୁବେଳେ ଦରକାର ନା ଯଦି କୋଉ ପଟେ ଆମକୁ ଗୋଟେ ଅର୍ଥ ମିଳିଯାଉଛି ଆମେ କାଇଁ ଛାଡିବା ଏ ଟିକିଏ କଷ୍ଟ ହବ ଆ ଲୋକ କେତେ ଖରାରେ କାମ କରିକି ଆଣୁଛନ୍ତି କେତିକି ଟଙ୍କା ଆମେ ଯଦି ଟିକେ ବାର୍ତ୍ତାଳାପ କରିକି କିଛି ଅର୍ଥ ସଞ୍ଚୟ କରିପାରିବା ତାହେଲେ କରିଦେବା ଆଉ।
ଠିକ ଅଛି ଭଲ କଥା। ଆଉ। ଆଉ କଣ କହ?
କେତେ ଦେଖଉଛି ଆପଣଙ୍କୁ ଶୋ କରୁଚି କେତେ ହେଇଛି?
ନାଇ ତ
ମତେ ଶୋ କରୁନାହିଁ ମତେ ଡବଲ ମତେ ମାନେ କଣ କହିଲ ଦି ପ୍ରକାର ଶୋ କରୁଛି ମୁଁ ଜାଣିପାରୁନି କେତେ ହେଇଛି ବୋଲି
ଆଚ୍ଛା ସେ ସବୁ କଥା ଏବେ ଛାଡ଼ନ୍ତୁ ଆଉ କ
ଆଉ କଣ କରିବା ଜଣା ତ ପଡୁନି ଆଉ କଣ କରିବା କୁହନ୍ତୁ? ଆପଣ
କିଛି ନାହିଁ ଅପେକ୍ଷା କରିବା କାଲିକୁ
ଆଜ୍ଞା।
ହଁ। ଆଉ ଖାଇବାକୁ କଣ ବନେଇଥିଲେ?
ଦି ପ୍ରହରର ଦି ପ୍ରହରର ଡାଲମାଟି ଥିଲା ଛତୁ ତରକାରୀଟି ଥିଲା ଆଉ ଭଜାଟି ଆଜି ଏମିତି ଲୁଣିଆ ହେଇଯାଇଥିଲା ଭଜା ସବୁତିକ ପିଲେ ପୋଟଳ ପାଞ୍ଚଟା ଆଳୁ ପଡିଥିଲା ସବୁଦିକା ନଷ୍ଟ ହେଲା। ବୁଝିପାରିଲେ ମାନେ ଭଜାଟି ଆଜି ଲୁଣିଆ ହେଇଯାଇଥିଲା ମତେ ପରିବାଟି ଯୋଉ ପୋଟଳ ଟି କିଲେ କାଟି ଦେଇଥିଲି କଢେଇରେ କଢେଇ ପୋଟଳ ହେଇଥିଲା ମୁଁ କିନ୍ତୁ ଅଳ୍ପ ଆଳୁ ପକେଇଥିଲି ସେ ପୁରା ପୋଟଳ ଟା କଣ କହିଲ ପୁରା କମିଗଲା ମୁଁ ସେଇ ପୋଟଳ ଦେଖିକି ଲୁଣ ପକେଇ ପୋଟୋଳ ପୁରା ଜରିକି କମ ହେଇଗଲା। କମ ହେଲା ଜଦି ଭଜା ଲୁଣିଆ କେହି ଖାଇଲେନି। ଆଉ ରାତିକି ଆଉ ମୋ ନଣନ୍ଦ ଯୋଉ ପକୁଡି ଦିଟା ଛାଣିଥିଲେ ଆ ସେ ଥିଲା ଆଉ କଣ କରିବି ସେଇଆକୁ ଆଳୁ ସି ଶିଝେଇକି ସେ ପକୁଡି ଟିକେ ତରକାରୀ କରିଦେଲି। ଆଉ ରୁଟି କରିଥିଲି ଆଉ ଭାତ ଆଉ ସବୁ ଖାଇଦେଲେ ଆଉ ସେଇଆକୁ ଆଉ।
ଭଲ। ଆଉ କ।
ଆଉ
ନିଦ ଆସିଲାଣି ଜୋରରେ। ଆପଣଙ୍କ କଥାଟି ବର୍ତ୍ତମାନ ଧୀରେ ଧୀରେ କଟୁଛି କଲ ଟି କଟି ଯାଇପାରେ
ଆଚ୍ଛା ଆଚ୍ଛା ଠିକ ଅଛି। ଠିକ୍ ଅଛି।
ଆଉ କିଛି ସମୟ କଥା ହେଲା ପରେ ଆଉ କିଛି ସମୟ କଥା ହେଲା ପରେ ହଁ ହଁ।